ହ୍ୟାଲୋ।
ହ୍ୟାଲୋ। ଆଉ
କଣ କରୁଛ?
ବିଲ ବୁଢୀ ମଟର ଆଳୁ ତରକାରୀ କରିବି ବୋଲି ଯାଉଥିଲି।
ମଟର ତରକାରୀ ଆଜି ପିଠା କରୁଛ କି?
ହଁ।
ଆଉ ପିଠା ମଟର ତକାରୀ ବଢିଆ ଆଉ। ଇଟିଲି ଗଲନି ଇଟିଲି ଗୁଗୁନି ବଢିଆ ସକାଳେ ଜଳଖିଆ ପାଇଁ।
ହଁ ଇଟିଲି ଗୁଗୁନି ଭଲ ଯେ ମୁଁ ଆଉ ଇଟିଲି ନକରିକି କହିଲି ଯାଉଛି ଚକୁଳି କରିଦିଏ ଆଉ।
ଆଛା।
ଏଇପା ରସୁଣ ଅଦା ପିଆଜ ଛଡ଼ଉଥିଲି।
ଆଚ୍ଛା କେମିତି କରିବ ଟିକେ କହିଲ?
ଯେ ମଟର ଆଳୁକୁ ସିଝେଇ ଦେଉଛି।
କୁକର ରେ ନା କଡେଇ ରେ ସିଝଉଛ?
ପ୍ରେସର୍ କୁକରରେ।
ଦିଇଟା ସିଟି ମାରିବା ଆଉ। ତାପରେ ତାକୁ ବନ୍ଦ କରିଦେବା। ବନ୍ଦ କରିଦେଇକି
ଆଚ୍ଛା ତା ପରେ
ଅଦା ରସୁଣ, ଅଦା ରସୁଣ ଯେଉଁ ମସଲା କରିଥିବି
ଆଛା ହଁ ସେଗୁଡା ହାତରେ କରୁଛ ନା ହାତରେ କଲେ ଭଲ ଟେଷ୍ଟ ଆସିବ, ସ୍ଵାଦ ଆସିବ। ଆଜିକାଲି ସବୁ ଯୋଉ ମେସିନରେ କରିଦଉଛନ୍ତି ସେଗୁଡାକ ଜମା ସ୍ଵାଦ ଆସୁନି। ଆଗ
ନା ଝିଅ ମୁଁ ଶିଳରେ ବାଟୁଛି ବା,
ହଁ ଶିଳରେ ବାଟିଲେ କି ଛେଚିକି ଟିକେ ଖଦ ଖଦ ଥିଲେ ଭଲ ଟିକେ ସ୍ଵାଦ ଆସିବ। ଆଚ୍ଛା, ହୁଁ।
ତାପରେ ଯେଉଁ କହନ୍ତି ମୁଁ ବି ଚୁଲିରେ ବୁଢ଼ୀ କରେ।
ହଁ, ଭଲ ପରା। ଆଉ ଆଜିକାଲି ସମସ୍ତେ ଖାଲି ଗ୍ୟାସ ରେ କରିଦଉଛନ୍ତି। ଏଇ ମଝିରେ ଯେମିତି ଗ୍ୟାସ ରେଟ୍ ପୁରା ଗ୍ୟାସ ର ମୂଲ୍ୟ ବହୁତ ହାଇ। ଉଚ୍ଚ ହେଇଯାଇଥିଲା କାହିଁକି ନା ଗ୍ୟାସ ର ଚାହିଦା ବଢି ଯାଇଥିଲା। ତାପରେ ଏଇ ଯୋଉ ଯୁଦ୍ଧ ଚାଲିଥିଲା, ଆଉ ଗ୍ୟାସ ଆସୁନଥିଲା ତ ଗ୍ୟାସ ବହୁତ ରେଟ ଆଉ ଏବେ ପର୍ଯ୍ୟନ୍ତ ବି କି ଗ୍ୟାସ ର ଚାହିଦା ବହୁତ ଅଧିକ ଆଗକାଳରେ ଯେମିତି ଚୁଲିରେ ରୋଷେଇ କରନ୍ତି ତାର ସ୍ଵାଦ ବହୁତ ବଢିଆ, ଆଉ ସେ ସ୍ଵାଦ ଆଉ ମିଳୁନି।
ହଁ ମୁଁ ସେଇ ଚୁଲିରେ କଡ଼େଇରେ ବସେଇ ଦେଇଛି।
ହଁ,
ବସେଇ ଦେଇକି ଉଁ ବୁଢୀଆଡେ ରସୁଣ ପିଆଜ ଛଡେଇଲି, ଛଡେଇକି ମସଲା କରିଦେଇକି ରଖିଦେଇଛି, ଏଲାଇଚି ବାହାର କରିଦେବି, ଢାଳି ଦେଇକି ଆଳୁକୁ ଛଡ଼େଇଦେବି, ଚୋପା ଛଡ଼େଇଦେବି ମଟର ବି ସିଝି ଯାଇଛି
ଆଚ୍ଛା,
ମସଲା କଷିବି ଆଉ, ମସଲା କଷି ସାଇଲା ତାପରେ ମୁଁ ବି ସୁଦ୍ଧା ବାହାର ମସଲା, ମସଲି ପକାଏନି।
ଘରେ ସବୁ କରିଚ?
ହଁ ଘରେ ସବୁ କରିକି ରଖିଛି।
ହଁ ଭଲ,
ଆଉ ମସଲା କଷିକି ତରକାରୀ କରିବି ଆଉ,
ଆଉ ହଁ ଭଲ ଆ ରୁଟି ନା ପିଠା ହବ?
ପିଠା କରିବି।
ହଁ ଭଲ ଆଉ ପୁଅ ଆସିଛନ୍ତି ପ୍ରାୟ?
ହଁ ପୁଅ ଆସିଛି ତ,
ସେଥିପାଇଁ ଆଉ ଘରେ ଛୁଆ ଥିଲେ ଭଲ ଭଲ କରିବାକୁ ମନେ ହବ କାହିଁକି ନା, ଘରେ ଖାଲି ଏକୁଟିଆ ଥିଲେ କେହି ଖାଇବାକୁ ନଥିବେ ଇଚ୍ଛା ହବ ନି କିଛି କରିବାକୁ? ତାପରେ ଏଇ ଯୋଉ ଗରମ ହଉଛି ଆଉ ତ ମନ ଜମା ଇଚ୍ଛା ହବନି ଆଉ,
ସେଇବା ପୁଅ ଟା ଆସିଛି ବୋଲି ବେଶୀ କରିବା କଥା ଗରମରେ ବି ସୁଧା କୋଉଆ ପିଠା, ପିଠା ଆମେ କରିକି ଖାଇପାରିବା ଦିଇ ଜଣ?
ହୁଁ, ହୁଁ।
ସେଇଥିପାଇଁ କହିଲି ନା ପୁଅଟା ଆସି ପିଠା କିଏ କରିଦିଏ ସେଠି କୋଉଠି ସେ ପିଠା କରିକି ଖାଇ ପାରୁଥିବେ।
ହଁ ବାହାରେ ଯାହା ମିଳିବ ସେଇଆ ଖାଇବେ ଆଉ।
ତାପରେ ଆମେ ଯେମିତି ଚୁଲିରେ ରୋଷେଇ କରୁଛନ୍ତି ଚୁଲିରେ ଯୋଉ ଟେଷ୍ଟ ଟା ସେମାନେ କଣ ଗ୍ୟାସ ରେ ସେ ରୋଷେଇଟା ଟେଷ୍ଟ ପାଇବେ ସେମିତି।
ହୁଁ ନା ନା ସେଇଭଳିଆ ଟେଷ୍ଟ ସ୍ୱାଦ ଆଉ କୁଆଡୁ ମିଳିବ।
ଆଉ ତମର ଆଜି କଣ ହେଇଛି।
ଆମର ଆଜି ବୁଟ ଦରକାରୀ ପାହି। ବହୁ କହୁଥିଲେ ବୁଟ ତରକାରୀ ରୁଟି କରିବେ ଆଜି ଶନିବାର ସମସ୍ତେ ରୁଟି ଖାଇବେ।
ହ
ରୁଟି କରିଦେବେ ଆଉ।
ଯା ବଢିଆ ଆଉ
ହଁ
ଖୁଡ଼ି ରୋଷେଇ କରୁଛନ୍ତି?
ହଁ, ସିଏ ଏଇନା ରୋଷେଇ, ଆମର ଦିନ ରୋଷେଇ ସରିଗଲାଣି। ଗରମ ହଉଚି। ଟିକେ ବିଦ୍ୟୁତ ନାହିଁ ତ ଅନ୍ଧାର ହେଇଯାଇଛି। ସେଥିପାଇଁ ଦିନରୁ ଟିକେ କରିଦେଇଛନ୍ତି ଆଉ।
ନା, ମୁଁ ଦିନରୁ ବସେଇଥାନ୍ତି ଏ ଯେ ଏମିତି କହିଲ ଗରମ, ଦିନରୁ ବସେଇ ଦେଇଥିନି ଟିକେ ଥଣ୍ଡା ହେଇଯାଇଥାନ୍ତା। ଏଇ ଗରମ ଗରମ କରିଦେଲେ ପୁଅ ଖାଇବ ଆଉ।
ହଁ, ଭଲ ଆଉ। ଏଇ ଗରମ ପାଇଁ ନା ସେଥିପାଇଁ ଟିକେ ତାପରେ ଅନ୍ଧାର ହେଇଯାଏ। ଆମର ଏପଟେ ଟିକେ ଏ ବର୍ଷା ହେଲା ମାନେ, ଉଠେଇଲା ମାନେ, କରେଣ୍ଟ କାଟି ଦଉଛନ୍ତି। ଅନ୍ଧାର ହେଇଯାଉଛି। ସେଥିପାଇଁ ଟିକେ ଦିନରୁ କରିଦଉଛନ୍ତି ଆଉ।
ହଁ, ଆମେ ଗାଁ ଗହଳିରେ ରହିଲେ। ଯାହା ହେନେ ବି ଛୁଆ ପିଲା ଦିନରୁ ବୃଦ୍ଧ ଲୋକ
ହଁ, ସେମାନେ ଟିକେ ଶୀଘ୍ର ଖାଇବା ଖାଉଛନ୍ତି।
ଖାଇକି ସେ ଶୋଇବେ।
ହଁ
ଆଉ ତମ ଭାଇ ଆସିଛନ୍ ନା?
ନାଇଁ ପରା। ତାଙ୍କ ଜବ ରେ ଚାକିରିୀରେ ଛୁଟି ନାହିଁ। ତ ସିଏ ସିଏ ଆସିବେ ରଜ ପାଖାପାଖି ପ୍ରାୟ ଆଉ, ମୁଁ ଏଇ ଯିବି ମୋର ପରୀକ୍ଷା ଅଛି ତ କିଛି ତାଙ୍କ ପାଖକୁ ଯିବି। ପରୀକ୍ଷା ସରିଲେ ପୁଣି ସାଙ୍ଗ ହେଇକି ଆସିବୁ ଆଉ।
କୋଉଠି ପରୀକ୍ଷା ଦବ?
ମୁଁ ଏଇ ଆମ ଏଇ ସେପଟେ, ଆମ ଜିଲ୍ଲାରେ ନାହିଁ। ଆମ ପଡୋଶୀ ଜିଲ୍ଲାରେ ଅଛି ତ
ତ ସେପଟେ ଯିବି ରହିକି ପରୀକ୍ଷା ଦେଇକି ଆସିବି। ସେଠି ମୋ ବଡ ଦି ଙ୍କ ଘର ଅଛି। ସେଠି ରହିବି। ତାପରେ ପରୀକ୍ଷା ଦେବି ସେଇ ପାଖରେ ବିଶ୍ୱବିଦ୍ୟାଳୟ ରେ ମୋର ଅଛି। ଯେ ରଜରେ ପରୀକ୍ଷା ହେବା କଥା ନୁହଁ, କିନ୍ତୁ ଏ ବର୍ଷ ରଜରେ ପରୀକ୍ଷା ପକେଇ ଦେଇଛନ୍ତି। ସବୁ ଛାତ୍ରଛାତ୍ରୀଙ୍କର, ରଜରେ ପରୀକ୍ଷା ପକେଇ ଦେଇଛନ୍ତି ରଜରେ ବି ଯିବି ଆସିବି। ତାପରେ ଆମ ଏପଟ ଆମ ଜିଲ୍ଲାରେ ପରୀକ୍ଷା ଦେବାରେ କଣ କି ଏପଟେ ସୁବିଧା ନାହିଁ ଯିବା ଆସିବାର, ସେପଟେ ଗାଡି ଫାଡିର ସୁବିଧା ଅଛି। ତାପରେ ଏବେ ଯୋଉ ସରକାରଙ୍କ ଚାଲିଛି ବସ୍ ଗୁଡାକ। ମୋ ବସ୍ ଏବେ ଚାଲିଲାଣି ଗାଡିରେ ଯିବ। ଆସିବା ଟା ଭଲ ସୁବିଧା ଆଉ ସେଥିପାଇଁ ମୁଁ ସେପଟେ ଭାଇ ବି ସେଇ ପାଖରେ ଅଛନ୍ତି।
ସେଠି ତାଙ୍କ ଚାକିରି କରୁଛନ୍ତି ସେ ସେଇଠି ତାଙ୍କ ସହିତ ମୁଁ ଯିବା ଆସିବାରେ ସୁବିଧା ହେଇଯିବ ଆଉ।
ତମ ମାଙ୍କ ଦେହ ଭଲ ଅଛି ନା?
ହଁ ଭଲ ଅଛି, ଏଇ ଗରମକୁ ଟିକେ ଆଉ ହଁ ଭଲ।
ଆଉ। ରଜରେ କଣ ହଉଛି?
ହଁ ପରା ରଜ ଆଉ କଣ ଏଇ ରଜରେ ତ ବାହାରକୁ ପଳେଇମି ଆଉ ଆମ ଘରେ ସେଆ କହୁଛନ୍ତି ଘରେ ମୁଁ ନାହିଁ କି ଭାଇ ନାହାଁନ୍ତି। ତ ସେୟଆ କହୁଛନ୍ତି ରଜରେ ଘରେ ଯଦି ଛୁଆ ନ ରହିବେ କି ରଜ। ମତେ କହୁଛନ୍ତି ଯୋଉ ଦିନ ପରୀକ୍ଷା ସରିବ ସେଇଦିନ ପଳେଇଆସିବୁ। ମୁଁ କହିଲି ଆଉ ରାତିରେ ସମ୍ଭବ ନୁହଁ ତଥାପି ବସ ର ସୁବିଧା ଅଛି। କିନ୍ତୁ ଆଉ ସେଠି ବି ଆଉ ଦେଇ ଛାଡିବେ ନା ଦେଇଙ୍କ ପାଖରେ ରହିକି ପରୀକ୍ଷା ଦେବି ତ। ତ ଦେଖିବା ଆଉ ଶେଷ ରଜ ଦିନ ସାଙ୍ଗ ହେଇକି ଆସିବୁ ଆଉ।
ତାପରେ ଗାଁ ରଜ।
ହଁ କିନ୍ତୁ ଏଥର ଗାଁ ରେ ବି ବଢିଆ ପୁରା ଧୁମଧାମ ରେ ରଜ ପାଳନ କରାଯିବ। ତ ଆମେ ଆଗୁରୁ ସବୁବେଳେ ବାହାରେ ରହି ଆସିଛୁ ନା ହଷ୍ଟେଲ ରେ। ତ ରଜ ଏତେ ମଉଜ କରିପାରୁନା। ଆଉ ଘରେ ଯେବେ ରହିବା ସମୟ ଆସିଲା ସେବେ ପରୀକ୍ଷା ବାହାରେ ପଡିଗଲା। ଦେଖିବା ଆଉ କଣ ହଉଛି।
ଆଉ କଣ ପ୍ଲାନିଂ ଅଛି?
ଆଉ ଏମିତି ଆଉ ବୁଲାବୁଲି ଟିକେ ଆଉ କୁଆଡେ ବୁଲାବୁଲି କରିବାକୁ ଯାଇଥିଲ?
ନାଲୋ ମା ଯାଇନି ରଜକୁ ଭାବୁଛି ଯିବି ଆଉ।
ହଁ ଟିକେ ବୁଲାବୁଲି କରିବ ନା। ରଜରେ ନିଜ ଶ୍ରେଣୀର ଛୁଆଙ୍କ ସହିତ ସାଙ୍ଗ ମାନଙ୍କ ସହିତ। ଭୋଜି କରିବାରେ ବି ମଜା ଗୋଟେ ଅଲଗା। ଟିକେ ଭୋଜି କରିବା ବୁଲାବୁଲି କରିବା।
ରଜରେ ଅପା ଆସିବେ ନା କଣ।
ନାଇଁ ମୁଁ ଯିବି ଟିକେ ବୁଲାବୁଲି କରିକି ଆସିବି ଆଉ ସିଏ ଆଉ ଆସିପାରିବେନି। ଏଇ ମଝିରେ ଆସିଥିଲେ ତ ସିଏ
ତାଙ୍କ ବୟସ ହେଇଗଲାଣି ନା ତାଙ୍କୁ ନିଜସ୍ୱ ଗାଡି ଦରକାରେ। ଗାଡିରେ ଆସିବେ ଗାଡିରେ ଯିବେ। ଆଉ ସିଏ ଆଉ ଏକୁଟିଆ କୁଆଡେ ଯିବା ଆଗ ପରିକା ସିଏ ସବୁବେଳେ। ବସ୍ ରେ ଯାଆନ୍ତି ବସ୍ ରେ ଆସନ୍ତି। ତ ଆଉ ଆଗ ପରିକା ସେ ବସ୍ ରେ ଯାଇ ଆସି ପାରୁନାହାନ୍ତି ତ। ସେଥିପାଇଁ ଆଉ ନହେଲେ ତାଙ୍କର ଭାରି ମନ ଗାଁକୁ ଆସିବା ଟି। ଟିକେ ଟିକେ କିଛି ଦିନ ରହିବା ବୁଲାବୁଲି କରିବା। ତ କଣ ହବ ତାଙ୍କର ବୟସ ହେଇଗଲାଣିି ନା ବୟସ ଆଉ ହୁଁ।
ବୟସ ହେଲେ ବି ଆଉ ଏତେ ବାଟ ଯିବା ଆସିବା ହେଇପାରିବନି।
ନୁହଁ ତେବେ ଏବେ ଯୋଉ ବସ୍ ଗୁଡାକ ଉଞ୍ଚା ହେଇଗଲାଣି ନା? ତ ଉଠିବା ଓହ୍ଲାଇବା ତାପରେ ବୁଢା ବୁଢ଼ୀ ହେଲେଣି ତାଙ୍କର ଆଣ୍ଠୁ ଅଣ୍ଟା ସବୁ ଗୁଡା ଯନ୍ତ୍ରଣା ହେଉଛି। ସେଥିପାଇଁ ଆଉ ଆଉ ଘରେ ସବୁ ମାଙ୍କ ଦେହ ଭଲ ଅଛି ନା?
ହଁ ଭଲ ଅଛି ମାଙ୍କ ଦେହ ଭଲ ଅଛି ଭଲ ଆଉ ପୁଅ ଟା ତ ଆସିଛି ଯାହେଲେ ସେ ତା ଜେଜେମା ପାଖରେ ଅଛି
ଆଉ ତା ଜେଜେମା ପାଖରେ ଅଛି ଯେ ସେଇଆକୁ ତା ଜେଜେମା କହୁଛନ୍ତି ରଜରେ କୁଆଡେ କଣ କରିବୁ ନାତି?
ଆଚ୍ଛା ହଉ। ହଉ ତାହେଲେ ମୁଁ ପରେ କେତେବେଳେ କଲ୍ କରିବି କଥାହବା ଆଉ ମୋର ଟିକେ ଏପଟେ କାମ ଅଛି ତ ରଖୁଛି।
ହଁ।
ହଉ ହଉ।